ହ୍ୟାଲୋ।
ଜୟ ଜଗନ୍ନାଥ କଣ କରୁଚନ୍ତି?
ଜୟ ଜଗନ୍ନାଥ ଏଇ ହଁ ଜୟ ମୋ ପୁଅ ବି କହିଦେଲା ଜୟ। ହଁ ରୋଷେଇ ସରିଲାଣି ସବୁ ଖାଇ ପିଇ ହଁ ଜୟ ମୁଁ ଜୟ ଜଗନ୍ନାଥ କହିଲି ସେ ଶୁଣିକି ଜୟ କହୁଚି। ହଁ ଜୟ ହଁ ସେ ସବୁ ଯାହା ଶୁଣିଅ ହଁ ହଁ ସେ କଣ ଜୟ କ କହୁଚି ମୁଁ ଯଉଁ କଥା ଗପୁଚି ଯେ ଗପୁଚି ଶୁଣିକି।
ଆଉ ସିଏ ତ ବଢ଼ିଆ କହି ଦଉଚି ଆଉ କଣ?
ହଁ ହଁ ସବୁ ଜାଣିଲେଇ ମାନେ ମୁଣ୍ଡ କଉଁଟା ଆଖି କଉଁଟା ନାକ କଉଁଟା ସବୁ ପଚାରିଲି ସବୁ ଦେଖେଇ ଦଉଛି। ଆଉ ଆଉ ଝିଟ୍ ପିଟି କଉଁଠି ଝିଟି ପିଟି ଅଛି। କଉଁଠି କଣ ଅଛି? ଠାରିକି କହିଦଉଛି, ଏଇଟା ଆଣିଦେ। ପାଣି ବୋଟଲ ଦେ ପାଣି ବୋଟଲ ଦବ ତେଲ ଟା ଆଣେ ତେଲ ଆଣିକି ଦବ। ସବୁ ବୁଝିଲାଣି କହିପାରୁନି ଟିକେ ଟିକେ ଖଣ୍ଡେ ଖଣ୍ଡେ କହୁଛି। ଏଇ ସମୟରେ ତ ଭଲ ଲାଗିବ ଟିକେ କ କଥା ଶୁଣିବା ପାଇଁ ଆଉ। ତାପରେ କଥା କହିଲେ ଯି ଦେଢ଼ ବର୍ଷ। ସତର ମାସ ନା ଦେଢ଼ ବର୍ଷ ସତର ମାସ ପୁରିବା ଆଉ କାଲି ଠୁ କାଲିଠାରୁ ମାନେ ତାକୁ ତିନି ତାରିଖରୁ ଚାଲିବ ଦେଢ଼ ମାସ ଆରମ୍ଭ ହେଲା ଦେଢ଼ ବର୍ଷ ଆରମ୍ଭ ହେଲା ତାର ସତର ମାସ ଟା ଆଜି ମାନେ କମ୍ପଲିଟ୍ ହେଇଗଲା। କାଲଠୁ ଚାଲିବ ଅଠର ମାସ ଚାଲିବ ମାନେ ଦେ
ଗୋଟେ ବାହାର ଜିନିଷ କିଛି ଦେଲେଣି ନା ଘର ଖାଇବା। ମାନେ ବିସ୍କୁଟ୍ ଫିସ୍କୁଟ୍ ଦିଅନ୍ତି।
ଖାଉଚି ଚୁଡ଼ା ଗୁଣ୍ଡ ଖାଇଲାଣି ଚୁଡା ଗୁଣ୍ଡ ସ ସଖାଳେ ତାର ମାନେ ଟିଫିନ୍ ହେଲା ଚୁଡ଼ା ଗୁଣ୍ଡ ଆଉ ଲାକ୍ଟୋଜିନ୍ ମିଶେଇକି ଖାଇବ। ଆଉ ଏଗାରଟା ସେଟା ସଖାଳୁ ଖାଇବ ସାତଟାରୁ ଆଠଟା ଭିତରେ। ତାପରେ ପୁଣି ଏଗାରଟାଳକୁ ଖାଇବ ଗୋଟେ ନେଷ୍ଟୋମ୍ରାଇସ୍ ଆସୁଛି, ସେଇଟା।
ହଁ ହଁ
ଟାଳକୁ ତାର ସିଝା ମାନେ ପଡୁଛି ଅମୃତଭଣ୍ଡା ଗା ଜର୍ ସେଉ ଆଉ ହରଡ଼ ଡାଲି ସେଥିରେ ମୁଁ ଆଉ ଭାତ ଟିକେ ପକାଇ ଦଉଛି। ବଡ଼ ହେଲାଣି ଭାତ ଆମ ଯଉ ରନ୍ଧା ଏଇ ରନ୍ଧା ସରିଥିବା ଭାତ ଟିକେ ପକେଇଦେଲେ ଏଇଟା ଆଉ ଟିକେ ସିଟି ଦେଇଦେଲେ
ଟିକିଏ ହଁ ସିଟି ମାରିବ।
ଟିକେ ନରମ ହେଇଯିବ ଭାତଟା ତାକୁ ଚକଡ଼ିକି ଦିଇଟା ବେଳେ ଥରେ ଖୁଆ ହେଉଚି ପୁଣିଢେ ଛଅଟା ସାଢ଼େ ଛଅଟା ବେଳେ ଥରେ ଖୁଆହୋଉଚି। ସେଇ ସେଇଟା। ଟିକେ ଅଧିକା ପରିମାଣରେ କରିଦିଏ ଦିଥର ଖାଏ ସେଟା ତାପରେ ରାତିରେ ତାର ସେରେଲାକ୍। ଖାଇବ।
ଆଚ୍ଛା ଆଚ୍ଛା ସେଇଥିରେ ଯଦି ମୁଗ ହରଡ ବଦଲେ ଯଦି ମୁ ମୁଗଡାଲିଟା ପକେଇବନା ଛୁଆଙ୍କ ଡାଇଜେସନ୍ ପାଇଁ ବହୁତ ଭଲ।
ହଁ ମୁଗ ବେଳେ ବେଳେ ଦିଏ ମୁଗ ଖାଲି ମୁଗ ବି ଦିଏନି ବେଳେ ବେଳେ ମସୁର ବି ଦିଏ ମୁଁ ତାକୁ ଆମ ଘରେ ମସୁ ମସୁର ବି ଆସେ ତ ବିଭିନ୍ନ ପ୍ରକାର ଡାଲି ଖାଇଲେ ଭଲ। ଆଉ ଏମିତି ମୁଁ ମାନେ ଅଟକେଇନି ସିନା ଅନ୍ୟମାନେ କିଏ ଖାଇଲା ବେଳକୁ ଯୋଉଟା ଖାଇବାକୁ ଇଚ୍ଛା କରେ ଅଳ୍ପ ହଉ ବରଂ ମୁଁ କହିଲି ହଁ ତାର ଯଦି ମନ ହଉ ଦେହରେ ହଜମ ହଁ। ସେ ବରା ଆସିଥିବ ସେ ଖାଇବ ମୁଁ ଖାଇବି ମାନେ ଯିଦି କରିବ। ମୁଁ ଏଇଟା ନେବି ଖାଇବି ଖାଁ ତାକୁ ଟିକେ ଅଳ୍ପ ପରିମାଣ ଦିଆ ହୁଏ ହାତରେ ଧରିକି ଖାଆ କେତିକି ଖାଇବ ଯେତିକି ଟିକେ ଖାଇବା କଥା ଖାଇଦେବ ଫୋପାଡ଼ିଦେବ। ଯୋଉଠି ସେଠି ଫୋପାଡିଦବ ଆ ପିମ୍ପୁଡି ହେଲା ଆଉ ତାପରେ ବିସ୍କୁଟ ସେମିତି ମାଗିବ ଯି ବିସ୍କୁଟ ଖାଉଥିବ ତାକୁ ଯାଇ ମାଗିବ। ଦେ ନଯଦି ଦବୁ ସେ ଡବା ନିଜେ ଡବାକୁ ଖାଲି ବାଡ଼େଇବ ଯଦି ଖୋଳଟା ବନ୍ଦ ହେଇଚି ଡ଼ବାର ଢାଏ ଢାଏ ଡବା ବାଡ଼େଇବ ଖାଲି। ହେଇଠୁ ଦେବ ସେ ଯେତିକି ଖାଇବା କଥା ଖାଇବ ତାପରେ ଘର ଦ୍ୱାର ଗୁଣ୍ଡ କରିକି ପକାଇଦେବ। ତାପରେ ପୁଣି ପିମ୍ପୁଡ଼ି।
ଛୋଟ ପିଲା ଶିଖିନି ଖାଇବା କିନ୍ତୁ ତାର ଗୋଟେ କ୍ୟୁରିସିଟି ଅଛି ଏମାନେ କଣ ଖାଉଛନ୍ତି ମୁଁ ଖାଇବି।
ନାଇଁ ଖାଇ ଶିଖିଲାଣି ଆଉଁ ସବୁଠୁ ପ୍ରିୟ ଜିନିଷ ହେଲା ତାର ମୁଢ଼ି। ମୁଢ଼ିଟା। ମୁଢ଼ିଟା ମାନେ ତାକୁ ଦେଇଦବୁ ଗିନାରେ ସେ ଗିିନାରେ ମୁଢିଦବ ସେ କଣ କରିବ ସେତକ ସବୁ ଯାକ ଢାଳିଦବ ତଳେ। ତଳେ ଢାଳି ଦବ। ତଳେ ଢାଳିକି ସେ ତଳୁ ଗୋଟେଇ ଗୋଟେଇ ଖାଇବ।
ହଁ ସବୁ ବହୁତ ପିଲା ମୁଁ ଦେଖିଛି ମୁଢି ସେମାନେ ଏମିତି ତଳେ ପକେଇଦେବେ।
ହଁ କିନ୍ତୁ ମାଗିବ ତମକୁ ଗିନା ଟା ମାଗିବ ସେ ଦେଖିବ ତମେ ମାନେ ଗିନାରେ କି କୋଉ ଜାଗାରେ ଖାଉଚ ପ୍ଲେଟ ପ୍ଲେଟ ରେ ଖାଉଚ ସେ ପ୍ଲେଟ ମାଗିବ ତମକୁ। ନହେଲେ ତମ ପ୍ଲେଟ୍ ନେଇକି ପଳେଇବ ଯଦି ନ ଦବ ତାକୁ। ହେଲା ମାଗିବ କିନ୍ତୁ ସେ ପ୍ଲେଟ କଣ କରିବ ମୁଢ଼ିଟାକୁ ତଳେ ଢାଳି ଦବ। ସେଠୁ ଗୋଟେଇ ଗୋଟେ ପାଇଁ ଇଆଡେ ସିଆଡେ ଯାଉଥିବ ସେଇଆକୁ କୁଦିକି ଯାଉଥିବ। ପୁଣି ସେ ଗୋଡ ତଳେ ଯେଉଁଟା ଲାଗିଯାଉଥିବ ମୁଢି ତାକୁ ଆଣି ପାଟିରେ ପୁରେଇ ଦଉଥିବ। ଏଇଆ ତ ଛୁଆ କରନ୍ତି ଆଉ କଣ ଏଇଥିପାଇଁକା ବେଳେ ବଳେ ଝାଡ଼ା ହବ ଇନଫେକ୍ସନରେ ଝାଡ଼ା
ତାପରେ ଏବେ ବର୍ଷା ବର୍ଷା ସେ ଦିନ ନା ମାଛି ଫାଛି ଏ ସବୁ ଜିନିଷ ଟିକେ ଦେଖିବାକୁ ପଡିବ ଛୋଟ ପିଲା ସିଏ କଣ ଜାଣୁଛି?
ହଁ। ତେଣୁ ଏ ଏମିତି ହିଁ ଏମିତି ଏଇ ବିସ୍କୁଟ୍ ଏମିତି ଫୋପାଡି ଦେଇକି ଯାଉଥିବ? ତ ଫୁଣି ଆସିକି ଗୋଟେଇକି ଖାଉଥିବ। ମୋ ପୁଅ ତ ମାନେ ପନିପରିବା କଞ୍ଚା ଥୁଆ ହେଇଥିବ ଯୋଉଟା ଆମେ ଘରେ ଆଣି ରୋଷେଇ ଘରେ କଞ୍ଚା ପରିବା ଥୋଇଥିବୁ ତାକୁ ଯାଇ କାମୁଡ଼ି ପକାଉଚି ଏମିତି। ଯୋଉଡା ବେଳେବେଳେ ମୁଁ ଛଡ଼େଇକି ଦିଆ ହେଇଥାଏ ଧୁଆ ହୋଇକି ତ ଥୁଆ ହୋଉନିନା ଆରେ କଟା ହୋଇକି ଧୁଆ ହେବ। ସେ କିନ୍ତୁ ବାଇଗଣ ତାକୁ କିଛି ଲାଗୁ ହିଁ ନାହିଁ ତା ପାଟିକୁ କଞ୍ଚା ବାଇଗଣ, କଞ୍ଚା କଲରା ତାକୁ ସବୁ ଯାଇକି କାମୁଡ଼ି କାମୁଡ଼ି ପକେଇବ ତାକୁ ଯୋଉ ଛଡ଼େଇକି ନବୁ ଯଦି ସେ କାନ୍ଦିବ। ମୋଠୁ କାହିଁ ଛଡେଇକି ନଉଚ।
ସେ ଯେହେତୁ ଏବେ ନୂଆ ନୂଆ ଦୁନିଆ ଦେଖୁ ତାକୁ ସବୁ ଜିନିଷ କଲରଫୁଲ ଦେଖାଯାଉଛି ନା ସିଏ ଚାହୁଁଛି କି ଏଇଟା କଣ ଲାଗୁଚି।
କଲରା ବି ଖାଇଦଉଛି ତାକୁ କିଛି ଲାଗୁନି। ଆଉ ଏତିକି କଣ କି ସବୁ ଦାନ୍ତ ଉଠିନି ତ କଳ ଦାନ୍ତ ଗୋଟିଏ ଖାଲି ଓ ଉପରର ଗୋଟେ ସାଇଡ ର କଳ ଦାନ୍ତ ଉଠିଛି ସେଇଥିରେ ଚୋବେଇବାକୁ ଚେଷ୍ଟା କରୁଛି। ଟିକେ ଟିକେ ଚୋବେଇ ଦଉଛି ଆଉ ସାମ୍ନା ଦାନ୍ତ ଗୁଡ଼ାକ ଉଠିଛି। ଟିକେ ଟିକେ ଚୋବଉଛି ତାପରେ ସେଇ ଯେଉଁ ବଡ଼ ବଡ଼ ଖଣ୍ଡ ରହୁଛି ତାକୁ ସେ ଢୋକି ପାରୁନି। ଢୋକି ପାରୁନି ଯାହା ଖାଇଥିବ ସେତିକ ତା ଆଗରୁ ଯାହା ଖାଇଥିବ ସବୁ ଯାକ ବାନ୍ତି କରିଦବ। ଯୋଉଟା ଢ଼ୋକି ପାରିବନି ତଣ୍ଟିରେ ଲାଖି ଯିବ ବାନ୍ତି କରିଦବ।
ହୁଁ ତାର ଦାନ୍ତ ଉଠୁଛି ବୋଲି ବୋଧେ ସେ ସେମିତିଆ ହଉଛି।
ହଁ ସେ ବି ହଉ ସେ ବି ହେଇପାରେ କଳ ଦାନ୍ତ ଏବେ ଉଠୁଛି ତ ଖାଲି କାମୁଡି ବି ଖାଲି କାମୁଡିବା ପାଇଁ ହଉଛି। ମାନେ କିଏ ଯଦି ତାକୁ ଗେଲରେ କୁଢେଇ ପକେଇଛି ତା କାନ୍ଧକୁ କାମୁଡି ଦଉଛି। କେତେବେଳେ ତାକି କୋଳରେ ପୁରେଇକି ପେଟ ପାଖରେ ତା ପେଟ ତା ପେଟକୁ କାମୁଡି ଦଉଛି ଏମିତି କରିୁଛି ଆଉ। ଓଅ। ସେଇରା ଦାନ୍ତ ଉଠିଲା ବେଳେ ମାଢ଼ି ଗୁଡ଼ାକ କୁଣ୍ଡେଇ କୁଣ୍ଡେଇ ହୁଏ ନା। ତ ସେ ସେଥିପାଇଁ ସବୁ ଜିନିଷ ପାଟିରେ ପୁରାନ୍ତି ଆଉ ସେଥିପାଇଁ ଝାଡା ଫାଡା ବି ହୁଏ। ଓ ସେଇ ଜିନିଷ
ହଁ ସେଟା ଛୋଟ ପିଲାକୁ ଦେଖି ଜଗିବାକୁ ବି ପଡିବ ନା।
ହଁ ସବୁଦିନ କିନ୍ତୁ ତୋର ଗୋଟେ ରାତି ଶୋଇବା। ସେ ଜମା ଶୋଇବନି କେତେ ଖେଳିବ କେତେ ଖେଳିବ ଖାଲି ଜମା ଶୋଇବନି ଝରକା ଉପରେ ଚଢ଼ ଖଟରେ ଗଦି ଉପରେ ଡେଁ ରିମୋଟ ଧରିକି ଏସି କୁ ଏମିତି ଏମିତି ଖାଲି ଠାରୁଥିବ ଲଗା।
କେତେ ପ୍ରକାର କଥା ସେଠୁ ହଁ ଆଉ
ଟିଭି ଫିଭି ଦେଖୁ
ହଁ ହଁ ଟିଭିରେ ଯାଇକି ବସି ପଡିବ ଆଗରେ। କହିବ ନଟିଆ ଦେଖିବ ବୋଲି ଇଚ୍ଛା ତ କହିପାରିବନି ନଟିଆ କହିପାରିବନି କହିବ ଟିଆ। ଟିଆ ଟିଆ ଟିଆ ଟିଆ ହେବ ସେଇଟୁ ଆମେ ଜାଣିବୁ ନଟିଆ ଦେଖିବ ସେ ଆମେ ଲଗେଇ ଦେବୁ। ଲଗେଇଦେଲେ ବସିଲା ସିଏ। ନଟିଆ ନଟିଆ କହିପାରୁନି ଖାଲି କହୁଛି ଟିଆ। ଟିଆ ରିମୋଟ ଧରିକି ଏମିତି ଖାଲି ଟିଭିିକୁ ଦେଖେଇବ ଟିଆ ଟିଆ ଆଉ ଗୋଟେ ଗୀତ ଟେ ଶୁଣିବାକୁ ବହୁତ ଭଲ ଲାଗେ ତାକୁ। ଏଇ ଯୋଉ କଣ ଆମର ଏବେ ହଇଗୋ ହଇଗୋ ସୁନା ଯେଉଁଟା ବାହାରିଛି ସେଇଟାକୁ କହିବ ଖାଲି କହିବ ଟିଭି ରିମୋଟ ଧରିକି କହିବ ସୁନା ସୁନା ସୁନା ସେଇଠୁ ଠାରିବ, ଆମେ ସେଇଠୁ ସେ ଗୀତଟା ଲଗେଇଦେବୁ ତାର ସେ ନାଚିବ। ଆଉ
ଏଇ ଏଇ ଗୀତଟା ବହୁତ ଛୋଟ ପିଲାଙ୍କର ମାନେ ମାନେ ଇଏ ଫ୍ରେବ୍ରୋଟେ ମୁଁ ବହୁତ ଦେଖୁଛି। ବହୁତ ଲୋକ ଠୁ ବହୁତ ଛୋଟ ଛୋଟ ପିଲା କୋଉଠି ବି ମାନେ ଏମିତି ନ ଜାଣିବା ପିଲା ମାନେ ଦି ବର୍ଷ ଅଢେଇ ବର୍ଷ କି ଦେଢ ବର୍ଷ ପିଲା ସେଇ ଗୀତ ଶୁଣିଲା ମାନେ ନାଚିପାରିବେ।
ଇଏ ତ ଆମର ନାଚିବ ନାଚୁଛି ମାନେ ପୁଣି କହିବ। ତମକୁ ଠାରି କି କହିବ। ସୁନା ଲଗା ବୋଲି ରିମୋଟ ଧରିକି ଟିଭିିକି ଦେଖିକି କହିବ ସୁନା ସୁନା।
ହୁଁ ହୁଁ।
ସୁନା ଲଗେଇଦେଲେ ସେତାର ଖୁସି ତାର ନାଚିଲା। ନାଚିବ ନାଚିବ ଆଡ଼ୁ ବନ୍ଦ ହେଇଯିବ ଯେମିତି ପୁଣି ଠାରିବ ସୁନା
ଯାାଉ ଭଲ ଦିନେ ଜିନିଷ ରଖିଛି ନଟିଆ କୋଚିନୀର
କଣ କଣ?
ବ ସେ ଦିଟା ଭଲ ଜିନିଷ ତାର ରଖିଛି ନଟିଆ ନହେଲେ ସୁନା ଦେଖିବ ଆଉ।
ସେଠା ଦାର ବହୁତ ପସନ୍ଦ ଆଉ ଦେଖିବା ପାଇଁ। ନଟିଆ ଦେଖିବା ତାର ମାନେ ନୂଆ ଏପିସୋଡ଼୍ ନଟିଆରେ ଆଇଲାା ମାନେ ପ୍ରଥମେ ସିଏ ଦେଖିବ।
ମାନେ ଏ ଫା
ହଁ ହଁ ଆଉ ସିଏ ତ ମାନେ ଆସିଲା ମାନେ ନୂଆଟେ ଲଗେଇଦେଲେ ସେଏ ବସି ପଢିଲା ଆଗେ ନୂଆଲେ ତ ମୁଁ କହିବ ଆଉ। ନଟିଆର ଯୋଉ ଗୀତ ଗୁଡାକ ଥାଏ ସବୁ ତାର ସେ ଗୀତ ଇଟିଗିଲ ମି ଟିଗିଲ ଗୀତ। ଆଉ ରୋଗର ଅଛି ଆଉ ଗୋଟେ ଆଉ ବାହାଘର ଡିଜେ ଗୀତ ଅଛି। ଗଣେଶଙ୍କ ଗୀତ ଅଛି ଜଗନ୍ନାଥଙ୍କ ଗୀତ ଅଛି। ଏ ସବୁ ବା ନଟିଆ ସିରିଏଲ ନା ଯେତେ ଗୀତ ଅଛି। ଇଏ ସବୁ ଗୀତ ଆମ ମା ଉପରେ ଗୀତ ଅଛି ସିଏ ଦେଖିବ। ଆମେ ନଟିଆର ନନ୍ଷ୍ଟପ୍ ଗୀତ ବେଳେବେଳେ ମାରିକି ଥୋଇ ଲଗାଇଦଉ। ସେ ତାରେ ଦେଖୁଥିବ ଗୋଟେ ପରେ ଗୋଟେ ଆସିବ ସେ ତାରେ ଦେଖୁଥିବ।
ହଁ।
ହଁ। ଏମିତି ବାକି ନହେଲେ ତାପରେ ମନ ହବ ତାପରେ ସବୁଠୁ ହଇରାଣ କରିବା ଜିନିଷ ହେଲା କିଛି ଜିନିଷ ଆମର ଘରେ ରହୁନି।
ସେ କଣ କରୁଛି ମାନେ ପଖାପାଖି କରିଦେଉଛି ସବୁ।
ସବୁଆଡ଼େ ଫିଙ୍ଗା ଫିଙ୍ଗି ଫିଙ୍ଗା ଫିଙ୍ଗି। ମାନେ କିଛି ଜିନିଷ କେଉଁ ଜାଗାରେ ଠିକରେ ନଥିବ। ଏଠି ପପଡ ସେଠି ପପ ସେଠି ପପାରେ ଆଉ ସବୁ ମାନେ ଯେତିକ ଜିନିଷ ଆଗରୁ ଥିଲା ସେ ସବୁ ଭଙ୍ଗା ତୁଟା ସେ କରିସାରିଲାଣି। ଖେଳନାଟକୁ ଆରମ୍ଭ କରିକି କୋଉ ଖେଳନାର ଚାବି ନଥିବ କୋଉ ଖେଳନାର ବ୍ୟାଟେରୀ ଜାଗା ଭାଙ୍ଗି ଦେଇଥିବ ଲାଇଟ୍ ନଥିବ। ରିମୋଟ ବାଲା ରିମୋଟ ନ ଓ ଆଉ ବାକି ତ ଆଉ କୁହନି ମୋର ଯେତିକି ସବୁ କ୍ଲଚର ଗୁଡ଼ାକ ସେ ସବୁ ଫୋପଡ଼ା ହେଇକି ସବୁ ଭାଙ୍ଗି ଯାଇଛି। ମୁଁ ଥୋଇ ଦେଇଥିବି କେଉଁଠି ତକିିଆ ପାଖରେ କେତେବେଳେ କଣ ଓହ୍ଲେଇକି ଥୋଇ ଦେଇଥିବି ଗଲା ତାକୁ ଫୋପାଡ଼ି ଦେଲା ସିଏ। ଗୋ ଗୋଟେ ଥରକାରେ ଭାଙ୍ଗିଲା।
ସେ ତାହେଲେ ବେଶୀ ଦୁଷ୍ଟ ହଉନି କିନ୍ତୁ ସେ ତାର ଖେଳ ଖେଳି କରୁ
ସେଇଟା ଖେଳ ତାର ଆଉ ମୋବାଇଲରେ ଦେଖୁଥିବ ନଟିଆ ଯଦି ମୋବାଇଲର ଗୀତଟା ବନ୍ଦ ହେଇଗଲା ସିଏ ଫାଷ୍ଟ ଠାରିବ ଡାକିବ ଉଁଉଁ କରି ଡାକିବ ଯଦି କେହି ନ ଶୁଣିଲ ମୋବାଇଲ୍ ଟା ଫୋପାଡ଼ିଦବ। ସଇଲା ଆଉ କଣ କେତେ କାଚ ମୋର ଭାଙ୍ଗି ଙ୍ଗିଲାଣି ଏ ଯୋଉଁ ଟ୍ୟାମ୍ପର୍ ଗ୍ଲାସ୍ ଗୁଡ଼ାକ କେତେବେଳେ ଡିସପ୍ଲେ ବି ଭାଙ୍ଗିଯିବ କହିହେବନି।
ହ ହ
ଆଉ ସେ ଡାକିବ ଫାଷ୍ଟ ଉଁଁ ଉଁ କରି ଡାକିବ ଯଦି ପାଖରେ ବସିଥିବ ତମକୁ ଠାରିବ ଠାରି ଠାରିକି ଡାକିବ। ତମେ ଯଦି ଶୁଣିବା ଡେରି କଲ ଫିପାଡ଼ି ଦେଲା ମୋବାଇଲଟା।
ସେତା କାମ ଟା କରିବ ଆଉ।
କାହିଁକି ବନ୍ଦ ହେଇଗଲା ସେଟା ମୋବାଇଲଟା ରେ ତାପରେ ସେ ମ ଯେ ମଝିରେ ମଝିରେ ତାର ଯୋଉ ଆଡ଼ ଆସେ ସେଥେ ସେ ସ୍କିଟ୍ ମାରିବାକୁ ପଡେ ହଁ ସେଇ ସ ଅଁ ସ୍କିପ ମାରିଆ ପର୍ଯ୍ୟନ୍ତ କିଏ କଣ କରିବ ନା ଦେଖିବ ଯେ ଏମାନେ କୁଆଡେ ହାତ ମାରୁଛନ୍ତି ମୋବାଇଲରେ। ମୁଁ ବି ଟିକେ ମାରି ହାତ ମାରିକି ସ୍କିପ୍ଟା କରି ସ୍କିପ୍ କରି କରିପାରିବନି ସେଠୁ କାନ୍ଦିବ କାନ୍ଦିବ ନହେଲେ ଫୋପାଡ଼ିଦେବ ମୋବାଇଲଟା। ଏବେ ବି
ସେ ତାର ଏବେ ଯୋଉ ବଚପନ ଟା ଜିଉଁଛି ବଡ ହେଲା ପରେ ସେଇଟା ସେ ମିସ୍ କରିବ କିନ୍ତୁ ଏବେ ଆମ କଣ ଛୋଟ ଛୁଆ ବେଳେ ସାଙ୍ଗସାଥି ସବୁ ଜିନିଷ ହଉଥିଲେ ଏବେ ତ ଏମାନଙ୍କର ଏଗୁଡା କି ଛି ନାହିଁ ତ ସେମାନେ ଯେମିତି ବି ଖୁସିରେ ଅଛ
ମୁଁ ତାର ସେଥିପାଇଁ ଛୋଟ ଛୋଟ ଭିଡ଼ିଓ କ୍ଲିପ୍ସ ଯୋଉଁଟା ନୂଆ ଆକ୍ଟିଭିଟି ଗୁଡ଼ା କରୁଛି ସେଗୁଡ଼ା ସବୁ ମାନେ ରଖୁଛି ପାଖରେ ବଡ଼ ହେଲେ ସେ ନିଜେ ଦେଖିବ।
ହୁଁ ହୁଁ ନା ସେଇଟା ତ ଗୋଟେ ବହୁତ ଭଲ କଥା ମାନେ ସେମାନେ ଆଉ ସେଇ ଜିନିଷଟାକୁ ମିସ୍ କରିବେ ଦେଖିବେ ଗୋଟେ ସ୍ମୃତିଟା ଏଇଟା ଅଛି।
ଥିଲା ମୋବାଇଲ ଆମର ଯଦି ଥାଆନ୍ତା ଆମ ବାପ ମା ବି ରଖିଥାନ୍ତେ, ଆମ ବେଳେ କେବଳ ସେ ଫଟୋ ଛୋଟବେଳର କିଛିଟା ଦେଖିଲେ ଯୋଉଟା କି ଭଲ ଲାଗେ। ପୁରୁଣା ସ୍ମୃତି।
ହ ହଁ
ଆଉ ସେଥିପାଇଁ ତାଙ୍କର ତ ଏବେ ତ ମୋବାଇଲ ଯୁଗ ମୋବାଇଲ ଅଛି।